ହାଲୋ କଁ ହାଲଚାଲ କଁ ଖବର ତମର?
ମୋର ସବୁ ହାଲଚାଲ୍ ଭଲ ଖବର ବି ଭଲ ଆଉ।
ତମେ ଏତେ ମନେ ପକଉଚ ମ ହିଚକି ମତେ ହଉଥିଲା।
କଁ?
ତମେ ମତେ ମନେ ପକଉଥିଲ ନା କିଏ ମନେ ପକଉଥିଲା?
ହଁ ମୁଁ ମନେ ପକଉଥିଲି ପା।
ଓହୋ ଏତେ ପ୍ରେମ କୋଉଠି ଥିଲା ତମର ମୁଁ କାନ୍ଦି ପକେଇବି।
ଯା ହଉ।
କଣ ଯାହା ହଉ ମ ଯେମିତି କଥା ହଉଚ ଯେମିତି ମୁଁ ତମ-ତମର ଦି ହଜାର ଟଙ୍କା ଖାଇଚି ଆଉ।
ଏବେ ପା ଦେଇଥିଲି ପାଞ୍ଚ ହଜାର ଟଙ୍କା କିି
ହଁ ତ। କୋଉଠି ପଠେଇଥିଲ ମ ମିଛ କଥା ଖାଲି କହୁଚ? ତମେ ଏତେ ମିଛ ମୁଁ ତୁମକୁ ଜାଣିିନଥିଲ ମୁଁ ତମ ସାଙ୍ଗ ହେବିନି ଯା କଟି।
ମୁଁ ମିଛ କହୁନି କିଛି ଦି୍ନ ପୂର୍ବରୁ ପାଞ୍ଚ ହଜାର ଟଙ୍କା ପଠେଇ ଥିଲି ପା।
ହଁ ତମେ ଏବେ ମିଛ କଥା କହିଲ ମୋର କୁଣ୍ଡେଇ ହଉଚି ବେକ।
ହଁ ତମର ତ ଆଉ
ମିଛ କଥା କହିଲେ ନା ନିଜର ମୁହଁ ହାତ ସବୁ କୁଣ୍ଡେଇ ହବ ହେଲା।
ନା ମୋର ଏ ତ ଥଣ୍ଡା ନାଗୁଚି କୁଣ୍ଡେଇ ହଉନି।
ଆଉ କଣ କୁହ ତମ ଖବର ତମ କୁହ?
ମୋର ସବୁ ତ ଭଲ ଆଉ। କୋଉଠି ବସିଛ?
ମୁଁ ଟିକେ ପ୍ରାକୃତିକ ପବନ ଖାଉଚି ଛାତ ଉପରେ। ହୁଁ ପ୍ରାକୃତିକ ପବନ ଖାଉଚି ଛାତ ଉପରେ।
ତ ନାଇଁ ଆଉ। ତମର ତ ଛାତ ଅଛି ଆମଡନାଇଁ ଆଉ। ଆମର ଛାତ ଅଛି କିନ୍ତୁ ସିଢି ନାଇଁ।
ନାଇଁ ଲୋ। ଓହୋ ଯାହା ହଉ ଆମେ ତ ଗରିବ ଲୋକ ଆମର ଛାତ ନାଇଁ ଆମେ ଗୋଟେ ପାଲ ପକେଇକି ବସିଚୁ।
ଆମର ଛାତ ଅଛି କିନ୍ତୁ ସିଢି ନାଇଁ।
ଆମର ସେଇଆ ବା ଆମେ ଗ ଏତେ ଗରିବ ଏତେ ଯେ ଆମର ଘର ଦ୍ଵାରା କିଛି ନାହିଁ ଆମେ ଗୋଟେ ପାଲ ଆଣିକି ବସିଚୁ ଘରେ।
ହୁଁ।
ହୁଁ।
ଏଠି ବେଶି
ଏବେ କଣ କରୁଚ?
ମୁଁ ବସିଛି ଖାଇପିଇକି।
ଓହୋ, ତୋମ ଟିକେ ସ୍ୱର ଟିକେ ଆସୁନି ଠିକ୍ ରେ। ତୋମେ ଟିକେ ଭଲ କିନି ଟୁୱେଲ୍ କ୍ଳାସ୍। ଆମ ନା ମୋ ଆମ ଗରିବ ଲୋକ ଆମ ଏସିି କୋଉଠି ଆସିବ? ଆମେ ପ୍ରାକୃତିକ ପବନ ଖାଉଛୁ ଆଉ।
ଯା ହଁ
ହଁ ତୋମ ଠିକ୍ ଜାଗାକୁ ଆସ ତୋମର ଟିକେ ଇସ୍ୟୁ ଓ ତୋମର ଟିକେ ଆସୁନି।
ମୋର ନେଟୱାର୍କ ଆସୁନି?
ନା।
ଆସିଲା ନେଟୱାର୍କ ଆସିଲା?
ହଁ, ହଁ ଆସିଲା।
ହଁ କୁହ।
ଆଉ କଣ ଖବର କୁଆଡେ ଯିବା ଚାଲୁନ ବୁଲିବା ପାଇଁ?
ଏ ଚାଲୁନ କୁଆଡେ ଯିବା?
କୁଆଡେ ଯିବା କହୁନ? ମୁଁ ଏ ଆମ ଏ ସ୍କୁଟି ଶିଖି ଯାଇଛି ଜାଣିଛ ନା ମୁଁ ସ୍କୁଟି ଶିଖି ଯାଇଚି।
ଯା ହଉ ଏଆ ତାହେଲେ ଫ୍ରିରେ ପଳେଇବା ଆଉ କଣ।
ଫ୍ରି କି ପଇସା ଦବନି ପେଟ୍ରୋଲ୍ ପଇସା ଆଁ? ମୁଁ କଣ ଏକା ଦେବି? ପଚାଶ ପଚାଶ ଟଙ୍କା ଦିଅ ମୁଁ ପଚାଶ ଟଙ୍କା ଦେବି ଶଏ ହଁ ତେଲ ପକେଇଦବା ଶଏ ଟଙ୍କା ଦିଶ ଟଙ୍କା ରେ ବୁଲିବା ପୁରା ବେରା ରାଉଣ୍ଡ ମାରିବି ସମସ୍ତଙ୍କୁ ଅନେଇବା ଦେଖିବା।
ହଉ ହଁ ତୋମେ ତୋମେ ଶିଖିଛ ନା?
ହଁ ମୁଁ ଶିଖିଛି ଟିକେ ନଗେଇଦେବି ସେଟା ସେଟା ସେ ତା ନଗେଇଦେଲେ ଟିକେ ଭଲ ଟିକେ ସୁନ୍ଦରୀ ଦେଖାହେବି ଆଉ।
ଏ ଯା ହଉ ମୋତେ ବି ଲଗେଇଦବ ଆଉ।
ଆଉ ତୋମ କଣ ଥୋପି ଦେବି ପୁରା।
ନା ମୁଁ ଏତେ ଲଗାଏନି।
ନଗେଇବ ନା ଭଲ ଦିଶ
ନା ନା ଆଉ କଣ ସପିଙ୍ଗ ଫପ ଫିଙ୍ଗ କରିସାରଲଣି? ହଉ ଚାଲ ଯିବା ରଜ ସପିଙ୍ଗ କରିବା।
ଚାଲୁନା କଣ କିଣିବ ମୋତେ କିଣାଇବ?
କୋଉଦିନ ଯିବା ଆଗେ କୁହ ତାପରେ?
କାଲି କାଲି କାଇଁ କାମରେ କାଇଁ ଡେରି କାଇଁ କ କରିଆ। ଖାଲି ଖରା ରହୁଚି ଦିନରେ ସକାଳେ କିଏ ଯିବ। ଏଇ ଚାଟା ବେଳେ ସନ୍ଧ୍ୟା ବେଳେ ଯିବା ଟିକେ ଭଲସେ ଧ ଥଣ୍ଡା ଥଣ୍ଡା ଇଏରେ ଯିବା ଭଲ।
ହଁ ଯିବା ଭୁଲି ବାଲିକି କିଣିକି ନେଇକି ପଳେଇ ଆସିବା ଆଉ।
କଁ ହେଲା?
କଣ କହୁଚ? କଁ ତମେ କଣ କୋହୁଚ।
ମୁଁ କହିଲି ହଉ ଯିବ କିଣି ଆଣିକି ନେଇକି ପଳେଇ ଆସିବ ଆଉ।
ମୁଁ ଗୋଟେ ଭାବିଛି କଣ ନେବି ଗୋଟେ ଲେହେଙ୍ଗାଟେ ନେବି ଗୋଟେ ସାର୍ଟଟେ ନେବି ଗୋଟେ କୁର୍ତ୍ତିଟେ ନେବି ଗୋଟେ ଜିନ୍ସ ଟେ ନେବି ଗୋଟେ ଟପ୍ ଟେ ନେବି।
ଆ ଆଉ ଏତେ ଭାବିକି ରଖି ଦେଇେଚ ନା।
ପଇସା ତମେ ଦବ ବା।
ତମେ ମତେ କିଣେଇଦବ।
ନା ମୁଁ କିଣିବି ମୁଁ ଯିବିନି ମୁଁ ରାଗିଗଲି।
ମତେ କିଣେଇଦିଅ ଆର ଥର ମୁଁ କିଣେଇବି।
ଆରଥର ଯଦି ମୁଁ ବଞ୍ଚିଥିବି ନନ୍ ଥିବି କି କିଏ ଜାଣିଲା।
ନା।
ଆଜିର ଆଜିର ଜିବଜାଣିଚ ନା ଆଜିର ଜୀବନ କାଲି ନାହିଁ ଯାହା କର ଏବେ କର।
ସେତାବା ହଁ ସେତାପା ଠିକ୍ କଥା।
ଏବେ ଏବେ କାର ଜୀବନରେ ବଞ୍ଚିଥା।
ହଁ।
ଆଉ।
କଣ ଖାଇଥିଲ ସବୁ।
ମୁଁ ସକାଡର ଆଜି ମୁଁ ତମକୁ ମୁଁ ମୋ ସବୁ କଣ କଣ କରିଚି କହିଦେଇଚି ମୁଁ ସକାଳୁ ଉଠିଲି। ଠିକ୍ ଅଛି ତାପରେ ଟିକେ ଚାହା କଲି ଚୁଲି ଆମ ଗ୍ୟାସ ସରି ହେଇଚି ଚୁଲି ରେ କଲି। ଚୁଲିରେ ଇଲୋ କୁହନା କେତେ ଗରମ ଯେ କୁହନା କୁହନା ସେ ଚୁଲି ଜଳି କଲି। ତାପରେ ରୁଟି ଫୁଟି କଲି ଭଜା କଲି ଭାତ ଚଢେଇଲି ଇଏ କଲି କେ ତେ ଡେରି ହେଇଗଲା ଫେରେ ଆମର ଛେଳି ଅଛି ଗୋଟେ ଛେଳି ଛୁଆ କରିଛି ନା ଦେଢ ମାସ ହେଲା ସେଟା ଗୋଟେ କୁ କୁକୁର ଧରିଦେଇଚି ଦେଲା ତାକୁ ମୁଁହ ଧୋଇ ନ ଥିନି ନଅଟା ବେଳେ। ମୁହଁ ଧୋଇହବାକୁ ଗଲି ସେ ଛେଳି ଟାକୁ ଧରିକି ଆଇନି ଇଏ କଲି ସେ ଉପରେ କଁ କଁ ହୋଉଥିଲା। ତାପରେ ମୁଁ ଗୋଟେ ଏ କ୍ଲାସ କରୁଚି ଟ୍ୟୁସନ ପଳେଇଥିଲି ତାପରେ ସେଠୁ ଆସିଲି ବା ବର ସାଢେ ବାରଟାରେ ନା ନା ଏବେ ଯାଉଥିଲି ଗାଡିରେ ନେଇକି ଯାଉଥିଲି ଦି ତିନିଟା ଟୋ କା ତିନିଟା ପୁଅପିଲା ମତେ ଲାଇନ୍ ମାରୁଥିଲେ। ହଁ ତାଙ୍କୁ ମୁଁ ତ ଆ ମୋତେ ଇନଷ୍ଟା ମୋର ଟିକେ ଇନଷ୍ଟା ଆଇଡି ମାଗୁଥିଲେ ହେଲା।
ହୁଁ।
ଅଁ ସେ କୋଉଚି ହେ ଚାହିଲା ହେକୁ ମିତି ପଳାଇ ଲା। ପଳେଆଇଲି ଆସିଲା ବେଳେ ସାଢ଼େ ବାରଟାରେ ଫେରେ ମୋ ଦିଦିଏ ସବୁ ସିଲେ ଆମ ବଜାରରେ ସେଠି ତାଙ୍କୁ ପ ଇଏ କରିକି ପଇସା ଉଠେଇକି ଦେଲି ତାପରେ ଘରକୁ ଆଇଲି ଶୁଣିବାକୁ ପାଇିଲି ମୋ ମା ଫୋନ ଦେଖୁଥିଲେ ସେ କହିଲେ ଛେଳି ଛୁଆ ମରିଗଲା ମୋ ମନ ଭୋଉତ ଦୁଃଖ ହେଲା। ଫେରଟିକେ ଭଲ ଲାଗେନି ଟିକେ ଡାଲି ଭାତ ତ ଖାଇକି ଶୋଇ ପଇଲି ଶୋଇ ପିଇଲିି ତାପରେ ଉଠିକି ଟ୍ୟୁସନ ଗଲି। ଟ୍ୟୁସନ ରୁ ଆସିକି ଟିକେ ସାଙ୍ଗ ସହିତ ବିଲ ଆଡେ ବସିକି ଗପିଲି ଟିକେ ମାଇଣ୍ଡ ଫ୍ରେଶ ହେଲା। ମୁଁ ଯାହାହେଲେ ମୋ ଛେଳି କଥା ଭାବିକି ମୋ ମନ ବୋହୁତ ଦୁଃଖ ହଉଚି। ମୋତେ କାନ୍ଦ ମାଡୁଚି କାନ୍ଦିବି। ହୁଁ। ତମର ଶ୍ବର ଶୁଭୁନି। କୁକୁର ଖାଇନି କୁକୁର ଧରି ଦେଇଥିଲା ତା ବେକକୁ।
ପୁରା ସେମିତିକା ଯା
ସେ ସେପଟେ ଟିକେ ସିଆଡେ ପଳେଇଥିଲେ ଘର ଟିକେ ହେଁ
କଣ କଣ?
କଣ କହିଲ? ତମ ସୁ
ମୋବାଇଲ